ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ।
ଆଜ୍ଞା କଣ
ନାଇଁ ଏଠି ଖାଇକିରି ବସିଛି ଆଉ, କଲ୍ ଗୋଟେ କରୁଛନ୍ତି କି ରିଙ୍ଗ୍ ହଉଛି ଗୋଟେ କଣ?
ଆପଣଙ୍କର ହଉଛି। ହ୍ୟାଲୋ।
ମୋର ହଉଛି?
ହଁ। ଆଉ କଣ, କଣ ଖବର କଣ?
ହୁଁ ଖବର ଭଲ, ସେଠିକା ପାଣିପାଗ କେମିତିକା?
ହଁ ପାଣିପାଗ ସେମିତି ବର୍ଷାବର୍ଷି ଚାଲିଛି ଟିକେ ହ-ହଉଛି ଆଉ।
ଲଘୁଚାପ ବର୍ଷା ଦିନେ ଛଅ ତାରିଖ ପର୍ଯ୍ୟନ୍ତ କଣ କହୁଛି ହବ ଆଉ।
ଆଉ ଚାଲିଛି ଏଇ ଯେ ବର୍ଷା ଆମର ଆଉ।
ବର୍ଷା ହଉଛି, ବର୍ଷାରେ କଣ କରୁଛନ୍ତି? କୁଆଡେ ଯିବାକୁ ଭଲ ଲାଗେ ନା ଗଛ ଲଗେଇବାକୁ ଭଲ ଲାଗେ ନା ବର୍ଷା ଋତୁଟାକୁ କେମିତି ଉପଭୋଗ କରିବାକୁ ଭଲ ଲାଗେ?
ନା କିଛି ନାହିଁ ଆମେ ତ ଖାଇପିଇ ରୁ ଘରେ ରହିବା କଥା। ଏ ମୋବାଇଲ ଦେଖିବା କଥା ଅନଲାଇନ ତ ଦେଖୁଛନ୍ତି ଯାହା ହେଲାଣି ତ ଆଉ କୁଆଡେ ଯିବ କଣ ଘରେ ତ ସବୁ ଆଉ। ଯାହା ଦେଖିବେ ତ ଏଇଠି ସବୁ ଦେଖିଦେବେ ଆଉ। ଆଉ ଯିବ କଣ। ଆଉ ମୁଁ ତ ଅଛି ଗୋଟେ କ୍ୟାମ୍ପରେ ଆସିଛି ମୁଁ କ୍ୟାମ୍ପରେ ଏବେ ଅଛି। ଆଇଲାଣି ପହରଦିନଠୁ ଆଇଲାଣି, ଏନ୍ ସି ସି କ୍ୟାମ୍ପରେ ଆଇଛି।
ଓହୋଃ ଏନ୍ ସି ସି କ୍ୟାମ୍ପ, କଣ ଟେନ୍ଥ କି ନା ନାଇନ୍ଥ?
ନା-ନା ପ୍ଲସ୍ ଥ୍ରୀ।
ଓହୋ ପ୍ଲସ୍, ଏବେ ଆମର ଏଠି କ୍ୟାମ୍ପ୍ ପଡିଛି ରେଭେନ୍ସା ୟୁନିଭରସିଟିରେ ନାଇନ ପିଲାଙ୍କର। ଓହୋଃ ପ୍ଲସ ଥ୍ରୀ ନା?
ଆପଣ କୋଉଠିକାର କୋଉଠିକି ଆପଣ କୋଉଠିିକି? କୋଉଠିକାରୁ କହୁଛନ୍ତି କି? ତମେ, ରେଭେନ୍ସା ନୁହଁ ଆମ ସେଠାହିଁ ଅଛୁ।
ରେଭେନ୍ସା ୟୁନିଭରସିଟି ଯୋଉ, ନରାଜ ଗଲା ବେଳକୁ?
ଆଜ୍ଞା-ଆଜ୍ଞା-ଆଜ୍ଞା ସେଇଠି ହିଁ ଅଛୁ ଆଜ୍ଞା, ଆଜ୍ଞା ସେଇଠି ହିଁ ଅଛୁ ନରାଜ ପାଖରେ।
ଆଁ ନରାଜ ଗଲା ବେଳକୁ ତ? ଆଚ୍ଛା-ଆଚ୍ଛା।
ଆଜ୍ଞା-ଆଜ୍ଞା ସେଇଠି ହିଁ ଅଛି କ୍ୟାମ୍ପ, ଆପଣଙ୍କର ଏଇଠି କୋଉଠି ବୋଧେ?
ହଁ- ହଁ।
ନା ଆପଣ କିଏ ଆସିଛନ୍ତି କ୍ୟାମ୍ପକୁ, ପୁଅ ଫୁଅ ଆଇଛନ୍ତି?
ନାଇଁ-ନାଇଁ ପୁଅ ମୁଁ ଜାଣିଛି।
ଓହୋଃ, ହଁ-ହଁ ଆମେ ସେଇଠି-ଆମେ ସେଇଠି-ଆମେ ସେଇଠି ହିଁ ଆସିଛୁ କ୍ୟାମ୍ପ କରିବାକୁ।
ଆଚ୍ଛା।
ଅସଦି ତିନି ହେଲାଣି ହଁ। ଆଜ୍ଞା ରୁମରେ ଅଛି, ରୁମରେ ଏଇନା ବାହାରେ, ରୁମରେ ଥିଲି ଆପଣ କଲ୍ କଲେ ତା ପରେ ଆ
ଦୁଇରୁ ଏଗାର ନା କଣ?
ଆଜ୍ଞା ଆଜ୍ଞା।
ଦୁଇ ରୁ ଏଗାର।
ଆଜ୍ଞା ଆଜ୍ଞା।
ଆଚ୍ଛା ଆଚ୍ଛା।
ଆପଣ ତ ଆପଣ ତ ସବୁ ଜାଣିଛନ୍ତି ଆଉ।
ସବୁ ବି ଜାଣିବା ଦରକାର ସବୁ ବିଷୟରେ ଟିକେ ବି ଜ୍ଞାନ ରହିବା ଦରକାର।
ଆଜ୍ଞା ଏବେ ଆପଣ କଣ କରୁଚନ୍ତି?
ନାଇଁ ଏମିତି ଖାଇଲି ଖାଇସାରିଲା ପରେ ବାସନକୁସନ ସଫା କରିକି ବସିଛି ଆଉ।
ଓହୋ।
ବର୍ଷା ହଉଛି। ବର୍ଷା ଟା ଏଠି ହେଲାଣି ପୁରା ମଙ୍ଗଳ ବୁଦ୍ଧ ଗୁରୁ ଆଯି ଶୁକ୍ର ଚାରି ଦିନ ହେଲେ ଲଘୁଚାପ ବର୍ଷା କଣ କହୁଛି ଛଅ ତାରିଖ ପର୍ଯ୍ୟନ୍ତ ହବ କଣ୍ଟିନ୍ୟୁ ବର୍ଷ ଚାଲିଛି ଝୁପୁ ଝୁପୁ ହଉଛି ମଝିରେ ଟିକେ ଛାଡ଼ି ଯାଉଛି ପୁଣି ହଉଛି।
ଆଜ୍ଞା ଆଜି ସକାଳେ ଟା ନା ଏବେ ଟିକେ ହେଇ ପକଉଛି ଆଉ ଏଇ ଟିକେ ବି ହଉଛି ନରାଜକତିରେ।
ହୁଁ।
ଆଉ ଆଜ୍ଞା ଆପଣ କଣ କରୁ
ଘଅରେ ସବୁ କିଏ କିଏ ଅଛନ୍ତି?
ନା କଣ ନା କଣ ପଢ଼ାପଢ଼ି କରୁଛନ୍ତି?
ନାଇଁ ନାଇଁ ନାଇଁ ମୁଁ ଗୋଟେ ଗୃହିଣୀ।
ଗୋଣେଶ।
ହୁଁ ହୁଁ ହୁଁ ହୁଁ।
ଓ ହୋ। ଆଉ ଆପଣ କିଏ କିଏ ରହୁଛନ୍ତି ସାଙ୍ଗରେ ଘରେ କଉଡ଼ି?
ପୁଅ ଅଛି ବାବୁ ଅଛନ୍ତି ଏମିତି କି ଆଉ
ଦି ଜଣ ବାପା ମା ଶାଶୁ ଶଶୁର।
ହଁ ଶାଶୁ ଉଁ ଏକ୍ସପାର୍ଟ ହେଇଗଲାଣି କିଛି ବର୍ଷହେଲାଣି ଅସ୍ ଶଶୁରଙ୍କୁ ମୁଁ ଦେଖିନି ଶାଶୁ ଏକ୍ପପାର୍ଡ ହେଇଗଲେଣି।
ଓହୋ ଆଉ ତମେ ତିନି ଜଣ ରହୁଛ ଆଉ।
ହୁଁ।
ଆଉ କୋଉଠି ରହିଛନ୍ତି ଆପଣ?
ମୁଁ ଆଉ ବିକମ୍ କଲି ବିକମ୍ ପରେ ବାହାଘର ହେଇଗଲା।
ବିକମ୍
ହୁଁ।
ଓ ହୋ। ହାଲୋ
ବାହାଘର ହେଇଗଲା ଆଉ।
ଓ ହୋ ଆଉ କଣ ଖିଆ ପିଆଏଇନା ହେଇଛି?
ଖାଇଛି ଭାତ ଆଉ ଟମାଟ ଆଳୁ ଗୋ ଟେ ଝୋଳଝୁଳିଆ କୀରୀ ଗୋଟେ ଚଟଣି କରିଥିଲି। ଆଉ ଛତୁ ବେସର କରିଥିଲି ଆଉ କ କାଙ୍କଡ଼ ଆଳୁ ଉଁ ପିଆଜ କଞ୍ଚାଲଙ୍କା ଟିକେ ଭାଉଜୁଆ ଗଟେ ହେଇଥିଲା ଆଉ ପାମ୍ପଡ଼ ସେକା।
ଆଜ୍ଞା। ଆଉ, ଆଉ ଆପଣଙ୍କ ପୁଅ କଣ ପଢୁଛନ୍ତି?
ପୁଅ ମୋର ଜବ୍ କଲାଣି।
ଓ ଜବ୍ କଲେଣି!
ହୁଁ।
ତାକୁ କେତେ ବୟସ ହେଲାଣି କି ଏଜ୍ ହେଲାଣି ପୁଅଙ୍କୁ?
ଟୋଣ୍ଟି ଥ୍ରୀ।
ଟୋଣ୍ଟି ଥ୍ରୀ ପୁଅଙ୍କୁ ହେଲାଣି ନୁହଁ।
ହୁଁ ପାଠ ସରିଲା ତାର ଚାକିରି ପାଇଗଲା ପାଠ ସରୁ ସରୁ।
କଣ କୋଉଥିରେ ପାଇଛନ୍ତି?
ଆଟି ସେକ୍ଟର ରେ ସଫ୍ଟାର ଇଞ୍ଜିନିୟର ଅଛି।
ଓହୋ, ବହୁତ୍ ଭଲ। ଆଉ କଣ ଆପଣ ଖାଇବା ପିଇବାକୁ କଣ ଭଲ ଲାଗେ?
ଖାଇବାକୁ ସବୁ ଭଲ ଲାଗେ। ଯେହେତୁ ଗୋଟେ ଗୃହିଣୀ ସବୁ ବନାଏ ସମସ୍ତିଙ୍କି କରିକି ଦିଏ। ଖାଇବାରେ ଯେତିକି ଆନନ୍ଦ ନଥାଏ, ଖୁଆଇବାରେ ସେତିକି ଆନନ୍ଦ ଥାଏ। ଆଉ କରିକି ଦିଏ ଆଉ। ରୋଷେଇ ଟାକୁ ତ ଭଲ ଲାଗେ କରିବା ପାଇଁ। ଆଉ ଆମେ ତ ବାହାର ଜିନିଷ ଏ ତ ମୁଁ ଭଲ ପାଏନା ଖାଇବା ପାଇଁ କି ବାହାର ଜିନିଷ ଏତେ ଦବାକୁ ଭଲ ପାଏନା। ଯେ ଯେତେ ଦୂର ସମ୍ଭବ ଘରେ ବନେଇକି ଦେବାକୁ ଭଲ ପାଏ ଆଉ। କାହିଁକି ଆମେ ବାହାରୁ ଗୋଟେ ଥଣ୍ଡାଟେ କିଣିକି ଆଣିବା ଘରେ ଟିକେ କାହିଁ ଲସି ଟିକେ ବନେଇକି ନଦବା? ଦହି ଇଏ ସେ ପକେଇ କରିଦି ଆମ୍ବ ଦିନରେ ଆମ୍ବ ଜୁସ ସପୁରୀ ଏଗୁଡ଼ା ଟେ କରିକି ଗ୍ଲାସଟେ କାହିଁକି ଆମେ ଗୋଟେ ଅତିଥି ଆସିଲେ ନଦବା? କାହିଁକି ଗୋଟେ ଥଣ୍ଡା ବୋତଲ ଟେ ଆଣିକି ଥଣ୍ଡା ଗ୍ଲାସ ଟେ ଦବା? ଥଣ୍ଡା ଅପେକ୍ଷା ଏସବୁ ଜିନିଷ ଟା ଭଲ। ତେଣୁ ଇଛା କରେ। ଆଜି କାଲି ବି ଲୋକ କ ମାନ ଏସବୁ ଯେମିତି ଗାଁ ମୁହାଁ, ଦେଶୀ ଖାଦ୍ୟ ମୁହାଁ, ଏମିତି ସବୁ ହେଲେଣି ଲୋକମାନେ ବି ଆଉ ଭଲ ପାଉନାହାନ୍ତି ଥଣ୍ଡା ଯୋଉ କୋଲ ଡ୍ରିଙ୍କସ୍ ହେରା ପିଇବା ପାଇଁ। ଘର ଖାଦ୍ୟ କବେ ପଖାଳ ଦ ଘୋଳ ଦହି ଏସବୁ ଭଲ ପାଉଛନ୍ତି ଆଜିକାଲି।
ଆଜ୍ଞା ଆଜ୍ଞା ବହୁତ୍
ଆଉ ଅରଙ୍ଗ ଆପଣ ଯୁ ଇଏ କଣ କରୁଛନ୍ତି? ବାବୁ କଣ କରୁଚନ୍ତି?
ବାବୁ ଅଛନ୍ତି ପାୱାର ହାଉସ୍ ରେ ଇଲେକ୍ଟ୍ରି ଡିପାର୍ଟମେଣ୍ଟ।
ଆଉ ଆଉ କଣ କୁହନ୍ତୁ।
କୋଉ କଲେଜ ରୁ ଯାଇଚନା ନାଇଁ କୋଉ କଲେଜ ରୁ ଯୋଉ ଏନ ସି ସି କ୍ୟାମ୍ପ ପଡି଼ଚି।
ଆଜ୍ଞା।
ଏନ୍ ସେ ସ୍ କ୍ୟାମ୍ପ ପଡି଼ଚି ଯୋଉ କଲେଜ ରୁ?
ଆଜ୍ଞା ଆମେ ଆସିଚୁ ସେପଟୁ ଯୋଉ ଯାଜପୁରରୁୁ।
ଆଚ୍ଛା ଆଛା ହଁ ଯାଜପୁର ଅନୁଗୋଳ ର ପିଲା ଆସଚନ୍ତି ସେଠିକି।
ଆଜ୍ଞା ଆଜ୍ଞା। ଏଠି ମୋର ହେଇଗଲା ତିନିଟା ଏଠୁ ହେଇଗଲା ମୋର ଏଇ ଥରେ ଆସିଥିଲି ଏଇଟା ହେଲା ସିଏଡ କୁହନ୍ତି ତିନିଟା ନାଁ ଅଛି ସବୁ।
ହୁଁ।
ତ ଏମିତି ଆସିଥିଲି ଦବା ପାଇଁ ଏଠିକି ମୋର ତିନି ଥର ହେଇଗଲା କ୍ୟାମ୍ପ କରିକି। କରିବା ଆଉଥରେ ଆସିବାର ବି ଅଛି ଅକ୍ ନଭେମ୍ବର ଡି ନଭେମ୍ବର ମାସରେ। ଅକ୍ଟୋବର ମାସରେ।
ଅକ୍ଟୋବର ମାସରେ ବା ଏନ୍ଡିଏ ଆଙ୍କର ଯୋଉ ନାଭାଲ ମାନଙ୍କର ଅଛି।
ଆଜ୍ଞା ନାଭାଲ ଇଏ ସବୁ ଏଇଠି ପଢି ଆଉ ଥରେ ଏବେ ଥିଲା ଗୋଟେ ଆର ବର୍ଷ ପ୍ରଥମ କ୍ୟାମ୍ପ ହେଇଥିଲା ଏଇଠି। ଏଇ ଅକ୍ଟୋବର ମାସକୁ ହେଇଥିଲା ଜାନୁ ଏଇଟା ଜୁଲାଇ, ଅଗଷ୍ଟ, ଅଗଷ୍ଟ, ସେପ୍ଟେ ସେପ୍ଟେମ୍ବର କ୍ୟାମ୍ପ ଏଇଠି ହେଇଥିଲା ଆର ବର୍ଷ ହେଇଥିଲା।
ହୁଁ ହୁଁ।
ପୁଣି ଏଠି ପୁଣି ଆଉ ଗୋଟେ କ୍ୟାମ୍ପ ହବ ଏଠି। ଏଇଆ କ ଏଇଟା ଅଛି ଆଉ
ହଁ ହଉ ସେ ବରଂ ଏନ, ସି, ସି ଲିପ ଏରା ବି ଗୋଟେ ଚାକିରି ମିଳିଗଲେ ଭଲ କ୍ୟାଡ଼େଟ ଲାଇନରେ ଯିବ ଗୋଟେ ଭଲ ଅ ହଁ ଭଲ ଭଲ ସେଣ୍ଟ୍ରାଲ ଗମେଣ୍ଟ ସର୍ଭିସ ଗୋଟେ ହେଇଯିବ।
ଆଜ୍ଞା ଦେଖାଯାଉ କଣ ହଉଛି ଆଉ
ହଁ ତିନିଟା କ୍ୟାମ୍ପ କଲୁଣି ହେଇଯିବ ପ୍ରାୟ। ମାନେ ଏମିତି ନାଇଁଥି, ଟେନଥେ ରୁ ନେଇଛ କାଳେ ନାଇଁଥି ଟେଏଥେ ରୁ ଯାଉଛ।
ନା ନା ଟେନଥରୁ ନୁହଁ ମୁଁ ପ୍ଲସ ଥି ରୁ କରିଛି। ଟେନ୍ଥରେ ମୁଁ ଯୋଉଠି ଟେନ୍ଥ କରୁଥିଲି ସେଠି ନଥିଲା ଏନସିସି।
ଆଚ୍ଛା ଆଚ୍ଛା। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଆଜ୍ଞା ଘରେ ବାପା, ମା
ଘରେ ସବୁ କିଏ କିଏ ଅଛନ୍ତି?
ବାପା ଅଛନ୍ତି ମା ଅଛନ୍ତି ଭାଇ ଅଛନ୍ତି। ଆଉ ଦାଦା
ଚାଷ ବାସ ଟିକେ ଇଚ୍ଛା ହୁଏ ମାନେ ଦେଖିବା ପାଇଁ ଚାଷ ବାସ ମାନେ କଥା ବିଷୟରେ ଜାଣିବା ପାଇଁ ଟିକେ ଚାଷ ବାସ ମାନେ ଟି ଏମିତି କିଛି ଇଛା ହୁଏ।
ଆଜ୍ଞା ସେ କଥା କହିବି କଣ ତ ତାକୁ ତ ମୁଁ କରୁଛି ତାକୁ ମୋ ବାପା ମୋ ବାପା କରନ୍ତି ଚାଷ ଆମେ ମୁଁ ଆମେ ଗୋଟେ ବି କଥା ଜିଏ କରୁଛନ୍ତି ତାଙ୍କୁ ଦେଖି ମୁଁ ବି କରିବି ତାଙ୍କ ସହିତ ସାହାଯ୍ୟ କରେ। ଆମର ଫସଲ ହୁଏ ବାଇଗଣ ଲାଗେ ଭେଣ୍ଡି ଲାଗେ ଜହ୍ନି ଲାଗେ। ପୋଟଳ ଲାଗେ ଆଉ କୋବି ସବୁ ଲାଗେ। ତ ମୁଁ ଗୋଟେ ଚାଷ ଘରର ପୁଅ। ଯେହେତୁ ମୁଁ ବି ସେଗୁଡା କରେ ବୁଝିଲେ?
ହୁଁ ହୁଁ।
ବାପା ମାନେ ଯେହେତୁ କରୁଛନ୍ତି ମାନେ ବାପା ମାନେ ଗଲେ ମାନେ ପୁଅ ବି ସେଇଆ ନିଶ୍ଚିନ୍ତ ତାର ତ ଯାଲେ ସେ ରକ୍ତ ମାନେ ତ ତାର ବି ସେବି କରିବ।
ହଁ ହଁ ହଁ ହଁ
ଯୁଆଡେ ବି ଯେତେ ଯାହା କଲେ ପାଠ ପଢୁ ଯାହା କରୁ କିନ୍ତୁ ସେ ରକ୍ତଟା ଥିବ ମାନେ ତ ସେ ନିଶ୍ଚିନ୍ତ ସେ କାମ ବି କରିପାରିବ ସେ ସେଇଟା ଚେଷ୍ଟ ଚେଷ୍ଟା କରିକି କରୁ ଚେଷ୍ଟା କରିକି କରୁ କି ଦେଖିକି ବି କରିବ
ହୁଁ
ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା ତ ଆଉ କେତେବେଳେ ଗୋ ଗୋଟେ କଥା ହବା ମୁଁ ଟିକେ ଆସୁଛି ଜୟ ଜଗନ୍ନାଥ
ଜୟ ଜଗନ୍ନାଥ!